ତୋ ବ୍ୟାରେ ତ ବ୍ୟାକରେ ସାଉଣ୍ଡ ଆସ ସେତିଣ୍ଡସିବ ହେଲା।
ସୁବିଲା
ପୁରୁରା କ୍ଲିୟର
ଏ କାହିଁବେ ତୁ କଣ କଲ କରିଦଉଛିବେ
ଆ ତାକୁ ଫୋନ୍ କଲି ସି ଦଶ ମିନିଟ୍ ପରେ ଦେଖାି ଦେବ ତାକୁ କଲ୍ କରିବି ନହେଲେ କାଲି କଲ୍ କରିବି ସେି କାଲି ତାକୁ ଫାଇନାଲ କଲ୍ କରିବ ହେଲା।
ସେ କଲ ଉଠିଲଣି ତୋର
ଆ ସିଏ ମୋ କଲ ମୁଁ ତ କଲ କରିନି ମେସେଜ କଲି ସେଏ କହିଲା ହଁ ମୁଁ ତୋତେ କଲ୍ କରିବି ବୋଲି ମତେ କହିଲେ ହଁ ତୋତେ କଲ୍ କରିବି ତାକୁ ଗୋଟେ ନମ୍ବର ଦେଲି ସେ କହିଲା ହଁ ମୁଁ ତାକୁ କାଲି କଲ୍ କରିବି। ଆ
ଲ ଦଶ ମିନିଟ୍ କଣଟା କଥା ହେବା।
ଏଇ ସେମିତି କଣ କହୁଛୁ କହିବୁନି ସେମିତି ହେଲା-
କ କହତାଳୁ କ-
ବହି ଅଛି ବହି ପଢୁନୁ-
ଏ କାମ ସେନ୍ତା କିଛି ଅଛି ନା ନାଇଁ-
ଆଜି କେତେ ଟଣଙ୍କ ସତ କମ୍ପ୍ଲିଟ କରିଛୁ କେତେଟା କେତେ ଜଣଙ୍କ ସହି-
ଆଜି କେହି ନାହାନ୍ତି ତୁ ହଉଛୁ ମୋର ଦୁଇ ନମ୍ବର କର ଖ-
ହେରୀକା ସହିତ କେତେଥର କଥା ହେଇଗଲୁଣି? ଦିଥର ଲ।
ତା ସହିତ ଥରେ।
ଥରେ କ ଥରେ ଥରେ ତୋ ପଟୁ ଥିବ ଆଉ ଥରେ ସେପଟୁ ଥିବ ତ
ଆରେ ଆଉ ଜଣେ କଣ କହିଲେ ଯାଣିଛୁ ନା? ମୁଁ କହିଲି ସେ ଆଉ ଜଣେ କଣ କହିଲେ ଜଣିଛୁ ନା ମତେ କହିଲା ବାରଟା ବେଳକୁ କଲ୍ କର ବାରଟା ବେଳକୁ ତାକୁ ମେସେଜ କଲା ବେଳକୁ ମତେ କହିଲା କଣ ଜାଣିଛୁ ନା ମତେ ଆଠଟା ବେଳକୁ କଲ୍ ଥା ହ ଏବେ ଆଠଟା ବେଳକୁ ତାକୁ ମେସେଜ କଲି କହିଲେ ଆଜି କଥା ହବାନି କାଲି କଥା ହବା। ହ ଏୟା ତ ଆଉ। ବୁଝିଲ। ହଁ ଆଉ ଆଉ ବଣ୍ଟି ନ କଥା ଖବର କଣ?
ହଜି ଫୋଜି ଗଲା କି ସେ?
ଆଁ
ହଜି ଗଲେ କି? ତୋତେ କଲ କରନି।
ହେଲେ ଅଜୁ ଭାଇ କିଛି ବୁଝୁନହିଁ।
ଆ ମୋ କଥା ତ କେହି ବୁଝିନାହାନ୍ତି।
ଏତ କଣ ହେଲା।
ହେ ନା ସେଗୁରା ଆଉ କଣ ହବ ନା କ ସେ ଗ୍ରାଜୁଏସନ ସରିଗଲା ବା ଆଉ ତାପରେ ଆଉ ତାପରେ କିଛି ହେଇପାରିବନି। ବୁଝିପାରିଲ ଆଉ କିଛି ହେଇପାରିବନି ଯାହା ହବାର ଥିଲା ହେଇଗଲା।
ନା ରେ ବେକାରିଆ ଧନ୍ଦା କିଏ କରିବ।
ଆ ବଣ୍ଟନର ତ ହେଲାନି କଟ ତ ହେଇଗଲା ଆଉ।
ଏଠୋ ଚାଲିଛି ନା ଗାଡ଼ି ଚାଲିଛି ନା?
ହଁ
ଆରେ ତାଙ୍କୁ ଜଏନ କରେଇଦୋଉନୁ ମୁୁ ନା ସେବି ଆଉ କରିଆ
କାହାକୁ କହନି?
ତ ସେଟିଂ ହେଲା।
ମୁଁ ମୋର ହଁ ଦେଖିବା କଣ ହଉଛି ଦେଖିବା ହଉ ଦେଖିବାକୁ
ତାଲେ ଏମିତି କଥା ହଉ ଏଗୁଡା କଣ କଥା ହଉ ଆଞା ପ ମେଟା ଆସ ହ
ନି ହେଇନା ଦଉନା ମୁ ଦେବି ପା କାମ ହଉଛି ଗୋଟେ କଲ ରେ ଇନକମ୍ ହୋଉଛି। ହଁ ସେଇଦିନରେ ମାଇକୁ ତମେ ଦେଇଅନ୍ତ ାଲି ସକାଳୁ ତମେ ନେଇଯ ମୁଁକିି? ଲ ବ୍ୟ
ଯୁ ଲା ହ
ଆରେ କଣ ହେଇଛୁ କହନୁ। କେଟ
ଆ
କଣ କହିଲୁ ନା କଣ କହିବି ଏଇ ଗୋଟେ ଫଟୋ ବାଲା ଆସିଲା ନା ସେ ଫଟୋ ଦେଇକି ଗଲା ଆଉ ସେ ତା ପେମେଣ୍ଟ ନବ କାଲି ତାକୁ ଦେଖି ପେମେଣ୍ଟ ଦେଇଦବ।
ଇ ଆଲବମ୍ କରଦିା
ହଁ ହ
ରେଟିିବ।
ଆମ ଫିଲାମ ଫଟ ଅଛି ନା ତ ଏଥିରେ
ହଁ ଆ ସେଟା ରହିବନି ନା ସେରେ ସାବୁ ରା ହଁ
ସାପ ଯାଇନ ହେ ନା
ସାପ କ କଣ କଲେ ସାପର ଗୋଟେ କିଏ ବାହାଘର ଗୋଟେ କାହାର ହେଲା। ସେ ସେଠଥିଲା। ସୌଭାଗ୍ୟ ହଁ ସୌଭାଗ୍ୟ ଆସିଥିଲା।
ଯୋଗା ବି ଆସଥିଲା ନା?
ଁ ନା ପେ ଆସନଲେ
ଆଉ ବିନୋଦ ରାଷ୍ଟ୍ର କହିନଥିଲ ନା?
ଏଇ ସାର୍ ଙ୍କୁ କହିଥିଲି ସାର୍ଙ୍କର କାମ ଥିଲା ହେଲା କାମ ଥିଲା ସନ୍ଦଶଵର କହିଥିଲି ମ୍ୟାଡମ କ ସମସ୍ତଙ୍କୁ କହିଥିଲି। ଆଉ ତର କାମ ଥିଲା। ସନ୍ଦିପ ସାର କହିଲେ କହିଲେ ମୁଁ ରହିବିନି ବୁଝିଲ ନା ସାରଙ୍କୁ କାର୍ଡ କାର୍ଡ ଫାର୍ଡ ବି ପଠେଇଥିଲି ସାର କହିଲେ ମୁଁ ରହିବିନି ଯଦି ବି ରହିବି ତ ଯିବି କାଇଁ ଆଉ କିଛି ଆସିଲେନି
ଆଉ ମ୍ୟାମ କଣ କହିଲେ
ମ୍ୟାଡମକୁ କହିଥିଲି ତ ମ୍ୟାଡାମ କହିଲି ହଉ ହଁ ହଁ ଆଇଲେ କାଇଁ ଆସିଲେ ନାହିଁ ଏଇଆ ତ ଆଉ
ଏଇଆ ତ ଆଉ ଏଇ କଥା ଏଁ।
ଏଇ ତ ଜୀବନ ଆଉ କଣ କରିବା ମଣିଷ।
ହଁ। ହଉ ତୁ ଗୋଟେ ଯୋଉଠି ରହିବୁ ହେଲା କି।
ତ ସେ ଲୋକଟାକୁ କଲ କଲୁନୁ କି? କରିବୁନି ଆ ପରେ। ଲୋକଟାକୁ କଲ କରିବୁ ନା ଆଉ।
ଲୋକ ଟା ସେ ଯୋଉ ଇଏ ଯୋଉ ପିଲାଟା।
ପିଲାଟେ ନୁହଁ ବେ ଏ ଯୋଉ ଯିଏ ଯିଏ ଅଛନ୍ତି ବେ ଏଠି ଯୋଉଁ ଟାଟାରେ।
ହଁ ହଁ ହଁ ହଁ। ହଁ ଆଉ ସିଏ ଟାଇମ ଦେଇଥିଲେ ମୋତେ ଆଠଟା ପରେ ଆଠଟାରୁ ରାତି ବାରଟା ଭିତରେ ତାକୁ ଯେତେବେଳେ କଲ କଲେ ସିଏ ଉଠେଇବ ହେଲା ସେ ମୋତେ କହିଲେ କହିଲେ ତୁ ଯେତେବେଳେ କଲ୍ କରିବୁ ତୋ କଲ୍ ମୁଁ ଉଠେଇବି।
ତାହେଲେ ଏବେ କଲ କରେ ଏଇଟା ଶଇଲା ପରେ।
ଏ କେତେ ସରିଲାଣି ସେଟା ସେଠ ସେମିତି ସରିଲା ପରେ କଲେ କରୁଥିଲା।
କଣ?
ମୁଁ କହିଲି ସେତେ ଫାଷ୍ଟ କଲରେ ଏନେ ସେମତି ହଉନଥିଲା କି?
ଫାଷ୍ଟେ।
ଆରେ ଫାଷ୍ଟେ ଯେତେବେଳେ କଥା ହଉଥିଲେ ତୁ କଣ କହିଲୁ କହିଲୁ ଏଇ କଲଟା ସରୁ ତାକୁ।
ତାପରେ ତ ତୁ କଲ କରିଦେଲୁ ନା ତୁ କଲ କଲୁନୁ ସିଆଡେ ତୁ କହିଲୁ ନା କଲ କରିବୁ ଆପରେ କଲ କର ଯଉଟା ଦରକାର ଜିନିଷ ସେଟା କରିବୁ ନା। ଇଏ।
ଠିକ ଅଛି ୟା ପରେ କଲ କରିକି ଏକାଥରେ ରେକର୍ଡିଂ କରି ରଖିବି ତତେ ଶୁଣେଇବି ହେଲା।
ନାଇଁ କଲ୍ କରି କଣ କହିଲେ ମୋତେ କହିବୁ ମୋର କହିବୁ ଯେ ତାର ଏମ ବିଏ ସରିଲା ଏଇ ବର୍ଷ। ତ ଆଉ ତାର ସ୍ପେସ। ମାଇକ୍ରୋ ଫାଇନାନ୍ସ ହଉଛି ଫାଇନାସ ଏତିକି ଖାଲି କହିବ। ହେଲା। ଆଉ କହିଲେ ଏଥିରେ କୋର୍ସ କଣ କରିଛି କେବେ ଟାଲି ସରିଛି। ପିଜିଡିସିଏ ଟାଲି ଏ ରାକ।
ଟାଲୀ ଟାଲୀ ଟା ହଁ ମୁଁ ଶିଖିନି ଆଉ ଟାଲୀ ଶିଖିନି।
ଶିଖିକୁ କରିଦେଲୁନି ବେ ଟାଲି କୋର୍ସ। ୟୁଟ୍ୟୁବ ଦେଖି
ଆବେ ଘରେ ଅଛି ସିଷ୍ଟମ ଅଛି ଘର ହଁ ଚାଲିବନି କହ କଣ ହେଇଛି କି?
କରୁନୁ ସେଗୁରା
ଆ ସେଇରା କରୁଛି ଗୋଟେ ଗୋଟେ ଶିଖି ଶିଖୁଛି ଆସ୍ତେ ଆସ୍ତେ ହେଲା। ଜିଏସ୍ଟି ଜିଏସ୍ଟି ଇନଭେଷ୍ଟ ଏପର୍ଯ୍ୟନ୍ତ ଗଲିଣି।
ରେଡିରେ ରେଡ଼ି।
ତାପରେ ତ ସଇଲା ଆଉ ଓକେ।
ସେଇଟା ପଚାର ଆଉ ଆଉ କିଏ ତ ଆଉ କିଏ ତୋର ଚିହ୍ନା ଅଛନ୍ତି।
କୋଉଟା ଯୋଉ ଇଏରେ କମ୍ପାନୀରେ ଅଛନ୍ତି ଅଛନ୍ତି ଚିହ୍ନା ଅଛନ୍ତି।
କୋଉଠି ଅଛନ୍ତି ସିଏ?
ସିଏ ଅଛନ୍ତି କୋଲକାତାରେ ଅଛନ୍ତି।
କଣ କମ୍ପାନୀ କଣ ହଁ ଭାଇ ଯୋଉଠି ଆଉ ସେଥିରେ କିଛି ନାହିଁ କମ୍ପ କମ୍ପାନୀ କଣ କହ?
କମ୍ପାନୀ ଟେକ୍ ମହିନ୍ଦ୍ରା।
ହଁ। ଆଉ ପଚାରନୁ ପଚାରେ ମୁଁ ସିିବି ଟା ତତେ ପଠେଇବି ମୋ ସିିବି ଟା ଫରୱାର୍ଡ କରିଦବ ଆଗେ ପଚାରିକି କରିବ ସେମିତି କରିବନି।
କହିଦେବି ହେଲା ମୁଁ ତାକୁ କହିଦେବି ତାପରେ ନମ୍ବର ଟା ବି ତାକୁ ଦେଇଦେବି ତୁ ତା ସହିତ କଥା ହେଇଯିବୁ ହେଲା।
ଆଉ ତୁ ଆଗେ ଟିକେ କଥା ହେଇ କି ତାପରେ ଦବୁ ସେମିତି ଡାଇରେକ୍ଟ ଦବୁନୁ।
ଠିକ ଅ ଠିକ ଅଛି ମୁଁ ଯଦି କଥା ହେବି ଶୁଣ ମୁଁ ଯଦି କଥା ହେବି ତାହେଲେ ଗୋଟେ ଗୋଟେ କି ଦି ଦିନ ଅପେକ୍ଷା କରିବାକୁ ପଡିବ ତତେ।
ହଁ ସେଇ ଦି ଚାରି ଦିନ ଯେତେ ନଉଚୁ ନେ ଟାଇମ୍ କିଛି ନାହିଁ ଯେତିକି ଅଛନ୍ତି ଯିଏ ଯୋଉ ଭଲ ଭଲ କମ୍ପାନୀ ତାଙ୍କୁ ଖାଲି ଖୋଜ ଲଗାଅ ହେବ ତାପରେ ମୁଁ ତମକୁ ସେଟିଂ କରବି
ଆ ଆହୁରି ଅଛନ୍ତି ଆମର କଲିକତାରେ ଥିଲାବେଳେ ପୁରା ମାନେ ଚିହ୍ନା ହେଇଯାଇଥିଲେ ଆମର ଜାଣିଛୁ ନା।
ଆ ତାଙ୍କୁ ଟିକେ ଇନଫର୍ମ କର କ କରେଇଦେବେ କି କଣ କରିବେ ଖାଲି କଣ କହନି ରେଫରେନ୍ସ ହେଲେ ତ ମାନେ ତତେ ଟିକେ ସର୍ଟ ଲିଷ୍ଟ କରିଦେବେ ତୋ ସିଭି ଟାକୁ। ଆଉ ତାପରେ ସବୁଥିରେ ଏ ଏଣ୍ଟ୍ରଂଶ ଦେଇକିି ବି ପଶିବ ସେମିତି କିଛି ପଶିବୁନୁ। ଖାଲିୁ ଚିହ୍ନା ହେ। ଲେ ତୋତେ ଟିକେ ବେଶୀ ପ୍ରାୟୋରିଟି ଦେବେ ଆଉ କିଛି ନା କିନ୍ତୁ ଇଣ୍ଟରଭିୁ ଫଣ୍ଟ ଦେଇକି ବସିବୁ ସେମିତି ଗୁଆଡ଼େ ବସ
ସେମିତି ହବନି ତ ଆଉ
ଏମତି ହବନି ବାସ ହେଲେ ଦଶ ହଜାର ଟଙ୍କା ଯୋଉ ଏ ଜିନିଷ ସେଥିରେ ପଶିବୁ ଏ ତିରିଶ ପତିରିଶ ହଜାର ଟଙ୍କାରେ ପଶିପାରିବୁ
ନା
ନିଶ୍ଚିନ୍ତ।
ଆଁ।
ନିଶ୍ଚିନ୍ତ ନିଶ୍ଚିନ୍ତ ମୁଁ ତ ପଚାରିବି ହେଲା ଫାଇନାଲ ତୁ ବ୍ୟସ୍ତ ହବ ନା ମୁଁ ପଚାରିଦବି ପଚାରିକି ତୋ ନମ୍ବର ଟା ଦେବି ହବ ଯଦି ତାକୁ ତୋ ନମ୍ବର ଟା ଦେବି ନହେଲେ ତା ନମ୍ବର ଟା ତତେ ଦେବି ହେଲା। ତା ଦି ଜଣ ଦିଇ ଜଣ କଥାବାର୍ତ୍ତା କରେ ସେ ମାନେ ପୁରୁଣା ଲୋକ ହେଲା ବୁଝିପାରୁଚୁ ନା ସେ ହଉଚି ପୁରୁଣା ଲୋକ ସେ ତ ମୋ ନା ମୋ ନାଁ କଣ ମତେ ଚିହ୍ନିଚି ସିଏ। ମତେ ସେ ଚିହ୍ନିଚି ମୁଁ ଏ ଆମର ସେ ଥିଲା କଣ ଜାନୁଚୁ ନା ଆମର ସେ ଥିଲା କ ସେଟା ଇନଚାର୍ଜ ଥିଲା। ସେ ଯୋଉ ଟେକ୍ ମେହେନ୍ଦ୍ରା କପାନୀରେ ଆମର ସେ ଇନଚାର୍ଜ ଥିଲା। ସେଇଠି ତ ଚିହ୍ନା ପରିଚୟ ହେଇଯାଇଚି ହେଇଯାଇଚି ଆଉ।
ହଁ ହଁ।
ହଁ। ଆଉ ତୋ ଭାଇ ହେରିକି ଆସିଲେଣି ଗୋଦାମରୁ? ଏଇ ତାମେ ସେ ତୁ ଦୋଳି ଖେଳୁନା।
ଆଇ ଡୋଣ୍ଟ ଲାଇକ୍ ଦୋଳି ଆରେ ଦୋଳି ମତେ ଭଲ ହିଁ ଲାଗେନା ମୁଣ୍ଡ ବୁଲାଏ।
ଗୋଡି ଉଡେଇଲେ ମଜା ଲାଗିବ କିନ୍ତୁ ଗରମରେ କିଏ ଯିବ
ହଁ। ଆଉ ଏଇଆ ତ କଥା ଆଉ।
ଆଉ ଫିଷ୍ଟ୍ ଫିଷ୍ଟ୍ କରିବା ନା?
ହଁ ଫିଷ୍ଟ ତ କରିବ ଫାଇନାଲି।
କି କି ବାରେ ପଡୁଛିି ବେ?
ଅ ରଜ ବା ରବିବାର ପଡୁଚି।
ରବାର ଷ୍ଟାର୍ଟ
ହଁ। ପ୍ରଥମ ରଜ ହଉଛି ରବିବାର ଆଉ ମଝି ରଜ ରଜ ସଂକ୍ରାନ୍ତି।
ସୋମବାର।
ହଁ।
ଆରେ ରବାର ଟା ରହିଲା ବାହାର ସଛି ଯାହା କରିହବ। କଣ ଆମେ କରିବା ଶନିବାର ରାତିରେ ଗୋଟେ କରିବା ଚାଲ ନା କଣ ଫିଷ୍ଟ ଫିଷ୍ଟ। ଶନିବାର ରାତିରେ ତମ ସେଇଟି ଗୋଟେ ଜାଗା କୋଉଟି ହବ କହନି ତମ ଛାତ ଉପରେ ତମ ଛାତ ଉପରେ ଜାଗା ହବ। ହାଲୋ।
ଶୁବୁ ନେଇଁ କିରେ?
ରାଇଜା ଗୋଟେ ମିିନିଟ୍ ହଁ ତାପସ୍ ଭାଇ କଅ ହଁ।
ଆ ତ-ତମ ଛାତ ଉପରେ ହବନି କରିବାକୁ ଫିସ୍ ଫିସ୍।
ହବନି ହବ ଯେ କିନ୍ତୁ ଟିକେ ଇଏ ଲାଗୁଛି ଆଉ। ଆଁ।
ନା କଣ ନା ଘର ରଇ ଯାଉଛି ନା କଣ।
ନା।